ହ୍ୟାଲୋ।
ଶୁଣା ହଉଛି? ଶୁଣା ଯାଉଛି ତ?
ହଁ ହଁ ଶୁଣା ଯାଉଛି। ଗୋଟେ ବାଗେଇ ଗୋଟେ। ଗୋଟେ ବାଗେଇ ଗୋଟେ ଫାର୍ମ ଗୋଟେ କରିବା।
ଫାର୍ମ ତମେତ କରିଥିଲ ଫାର୍ମ ଆଉ ଆଉ କେତେଟା ଫାର୍ମ କରିବ?
ନାଇଁ ଫାର୍ମ କରିଥିଲେ ଯେ ସେଇଟା ଭାଙ୍ଗିଗଲା। ଆଉଥରେ ବାଗେଇ ଗୋଟେ ଫାର୍ମ ନକଲେ ହବନି। ଯାଇଥିଲି ଗୋଟେ ଜାଗା ଏବେ ଫାର୍ମ ଦେଖିକି ଆଇିଲି ଜାଣିଲ କି।
ହୁଁ।
ଫାର୍ମ ଦେଖିକି ଯାଇଛି ସେ। ବାଗେଇକି ଫାର୍ମ କରଛି ହେଲେ ସେ। ଆଉ ଚାରିପଟେ ଯାକ ଦେଖିକି ଆସିଛି। ଦେଖିବା ଆଉ ଫାର୍ମ ନକଲେ ହବନି।
ଆଉ ତମେ ଗାଡି ଚଲେଇବ ନା ଫାର୍ମ ଏଇଠି କରିବ?
ଗାଡି ଚଲେଇବା ଗାଡି ବି ଚାଲିବ ଫାର୍ମ ଟା ବିି ମାନେ ଚାରିଆଡକୁ ନ ଭାବ। ହବ କି ଆଗୁ ଆଗକୁ ସମୟ ଗଡି ଗଡି ଯାଉଛି ମଧ୍ୟ।
କହିଲେ ଖଟି ପାଇଲେ ହବ ନା ଆଉ ଖଟି ପାଇଲେ ହବ ନହେଲେ କେମତି ହବ।
କଣ କରିବା ଆଉ ଟାଇମ ଦବା ସଆଡେ ଟାଇମ୍ ଦବା ଇଆଡେ ବି ଟାଇମ୍ ଦବା।
କାମ କରିବାକୁ ହେଲେ ଖଟିବାକୁ ପଡିବ। ଚାରିଆଡେ ହେଲା ବେଳକୁ ଖଟି ପାଇଲେ ହବ ନା ଆଉ। ଆ ସବୁଆଡୁ ହଉଥିବ କୁଆଡୁ ହବନି ଯଦି ସେଇଠୁ ମରିଯିବ।
ସିଏ ବି ଠିକ କଥା।
ଯାହା କରିବ । କରିଲେ ହବ କିନ୍ତୁ ଦେଖିକି କରିବାକୁ ପଡିବ ଖଟି ପାଇଲେ ହଉଥିବ ନା ଆଉ ଏକାକୁ ଏକା ଖଟି। ଘଟି ପାରିବନି ଚାରିଆଡେ।
ହଁ ନାଇଁଁ ଗୋଟେ ପିଲାଟେ ବୁଝିଛି ଜାଣିଲେ କି।
ହଁ।
ତାକୁ କହିଲି ବି ସେ ହଁ କରିଛି ରହିବ ବୋଲି। ଯଦି ସିଏ ରହିବ ବୋଲେ ଆଁ ଆଁ।
ଏମିତି ହେଲେ ତ ଚାଲିବ ପିଲା ନ ରଖିଲେ ହବନି।
ବାସ ସେଇ କଥା ସିଏ ଯଦି ରହିବ ବୋଲେ କିଛି ଅସୁବିଧା ନାହିଁ ମୋର ବି। ମୁଁ ବି ଆରାମ ସେ ବାଗିକି। ହଁ ଫାର୍ମ ଟା ବି ଚାଲିବ ମୋ ଗାଡି ବି ଡେ ଚାଲିବ
ଆଉ ତମର ଗାଡି ଅଛି ନା ଗାଡି ଟାକୁ ପୁଣି ଦେଖିବାକୁ ପଡିବ ଗାଡି କିସ୍ତି ଦବ କାମ କେ
ହଁ ନୁଆ ଆଉ କଣ
ଗଡ଼ି ଗନ୍ତଉଡ ପଡିବ
ହୁଁ
ଆଉ କୁଆଡେ ଭଡା କୁହା ଯାଇଥିଲ
ଭଡା ଯାଉଛି ସଆଡେ ଭଡା ଏଇଥର ଯୋଉ ଯାଇଥିଲା ଆମର ଦେବଗଡ଼ ଯାଇଥିଲା
ଆଳୁ ଫାଳୁ ନେଇକି ଯାଇଥିଲ
ନାଇଁ ମ ଆଡୁ ନୁହଁ ସେ ଏଇଆଡୁ ଯାଇଥିଲା କଲର ସେଆଡୁ ପିଜୁଳି ଆସିବ
ଭଡା ମିଳି ଯାଉଛି
ହଁ ଭଡା ମିଳୁଛି ନା ଭଡା ନ ମିଳିଲେ ଚାଲିବ କି ସଂସ୍ଥା
କେତେ ଗୋଟେ ଭଡାରେ କେତେ ଟଙ୍କା ମିଳିଯାଉଛିଠାଇ
ଗୋଟେ ଭଡାରେ ଇ ଆଡୁ କଲର ଭଡା ଟା ଯଦି ଚାରିଟନ ପକେଇକି ଯାଇଥିବ ଆମେ ତାହେଲେ ସେଇଟା ଦଉଛି ଚଉଦ ହଜାର ଆଡଭାନ୍ସ ଆଣ ପନ୍ଦର ହଜାର ପାଖ ହେଇକି ଦଉଛିୁ ଆଉ ଆଉ ହଜାର ଟଙ୍କା ତାଙ୍କ ପାଖରେ ରହୁଛି ଆଉ
ପନ୍ଦର ହଜାର ଟଙ୍କା ରହୁଛି
ହଁ ଆଡଭାନ୍ସ ଦଉଛି ଚଉଦ ହଜାର ଆଉ ହଜାର ଦି ହଜାର ଏମତି ତାଙ୍କ ପାଖରେ ରହୁଛି ଆଉ
ସାମାନ ତମକୁ ସେ ଦଉଛି ଟୋଟାଲ ଚଉଦ ହଜାର ଟଙ୍କା
ହଁ ଟୋଟାଲ ଚଉଦ ହଜାର ଆଉ ବା ତେଲ ଯ ଯିବରି ପାଞ୍ଚ ହଜାର ପାଖା ହେଇକି ଯିବହରି ଖାଲି ଯିବା ପାଇଁ
ଯିବା ପାଇଁ ପାଞ୍ଚ ହଜାର ମାନେ ଆସିବ ତ ପୁଣି ଆଉ ପାଞ୍ଚ ହଜାର
ହଁ ଆଉ ପାଞ୍ଚ ହଜାର ଚାରି ହଜାର ପାଖା ହେଇି ପଡୁଛି ତେଲ ଆଉ ଯିବା ପାଇଁ ଆ ଯିବା ଆସିବା ଆଠ ହଜାର ହେଲା କି
ସେ ଆଠ ହଜାର ତମର ଛଅ ହଜାର ଟଙ୍କା ମାତ୍ର ବଞ୍ଚୁଛି
ଛଅ ହଜାର ଟଙ୍କା ବଞ୍ଚୁଛି ସେଥିରେ ଯଦି ଆମର ଧରିନଅ ଧର୍ନ ସେଥିରେ ଆମର ଯଦି ଆମେ ସିଆଡକୁ ଯଦି ଲୋଡ ପକେଇବୁ ଗୋଟେ ରିଟର୍ଣ ଭଡା ସି ଦବ ଏଇଠିକି ଛଅ ହଜାରରୁ ସାତ ହଜାର ଭିତରେ ଦବ
ସେଇ ପଇସା ଟା ଲାଭ ଉଠିଯିବ ଆଉ
ଏଟ ଆଉ ଲାଭ ଆମର ଯୋଉ କହିଲା ଭେଳେଆ ଆଉ
ଏଇ ସବୁଦାବେଳେ ମିଳୁଛି ସେଇ ଭଳିଆ
ହୁଁ ହୁଁ ସଦା ବେଳେ ନାଇଁ
ଆଉ ସପ୍ତାହ ତ ନେଇଲେ ଦଶ ହବ ଆଉ
ମାନେ ଏଇଥର ଯଦି ମିଳିଲା ଆର୍ଥରକୁ ମିଳିବ ନ ମିଳିବ ସେମିତି କହିହବନି ଅଲଗା କଣ ମାଲ ପକେଇବାକୁ ପଡିବ
ନମିଲେ ତ ପୁଣି ତା ଖାଲି ଯାଉଥିବ
ଖାଲିରେ ଆସିବୁ।
ଖାଲିରେ ଆସିଲେ ତ ଲସ ତେଲ ପଡିକି ଆସିବା ଯଉ।
ହଁ ଲସ ନୁହଁ ଆଉ କଣ?
ଆଉ ଖାଲିରେ ଆସିବା ମାନେ ତ ଲସ ମାନେ ଆମ ଗାଁରେ ଯେତେଟା ଗାଡି ସବୁତ ପ୍ରାୟ ଖାଲିରେ ଆଉଛି।
ପ୍ରାୟ ଖାଲିରେ ଆସୁଛି କେତେ ଲୋଡ କରିକି ଆସୁଛନ୍ତି କି? ପିଜୁଳି ନଚେତ ଆମର ବେଶୀ ହଉଛି ଶୀତ ଦିନ ବେଶୀ ହଉଛି ଫାଇଦା।
ଓ ଆଉ ତାହେଲେ ଶୀତ ଦିନେ ଦେହଁ କାହିଁ ଚାରି ମାସେ କାହିଁ ଭଲ ତ କଲର ଗାଡିରେ ଲଗେଇବ?
ଶୀତ ଦିନେ ଆମର କଣ କି କଲର ଯଦି ଆମେ ନେଇକି ଯାଇଥିବୁ ସିଆଡୁ ଆମକୁ ବାଇଗଣ ମିଳିବ ଆଭେଲେବୁଲ।
ଆଉ ତ ଶୀତ ଦିନ ହିଁ କଲର ଗାଡି ଲଗେଇବ ତ ଭଲ ଆଉ ଅଲଗା ଦିନେ ଗାଁ ପଟେ ଭଡା ଲୋକାଲ ଫୋକଲ କରିବ ଗାଁ ପଟେ ଗାଁ ପଟେ ଲୋକ ସକାଳ ଭଡା କଲେ ବା ପ୍ରବଳ ପଇସା ହେଉଛି ଲୋକଙ୍କର।
ଲୋକାଲ ଭଡା ଯେ ଗାଁ ପଟେ ମେନ୍ କଥା କହୁଛି କି? ଗାଁ ପଟେ ସମସ୍ତେ ଭଡା ଦେବେ କିି ଡେଲି ଭଡା ମିଳିବନି ନା?
ଡେଲି ତ ଭଡା ମିଳିବନି ଆଉ ଆଉ କଲ ଘରରେ ଯେମିତି କାମ କରିଲେ ହବ ନା ଆଉ? କଲର ଖଟଣି କଲର ବହୁତ ବହୁତ ବାଟ ଯାଉଛି ନା କଣ?
ହଁ ବହୁତ ଦୂର ଆଡେ ଯାଉଛି ତାପରେ କଲର ରେ ଏ ଲଗେଇଲେ ଗୋଟେ ଜିନିଷ ହଉଛି କଣ ରେଗୁଲାର ଭଡା ମିଳିବ। କଲର ଭଡା ଟା ହଉଛି ରେଗୁଲାର।
ସେଇଥିପାଇଁ ଆମ ଗାଁ ସବୁ ଜାଗାଠି କଲର ଲଗେଇ ଦେଇଛନ୍ତି ଆଉ।
ହୁଁ ନହେଲେ କଲର ହଉଛି ରେଗୁଲାର ଭଡ଼ା। ଭୁବନେଶ୍ଵର କୋଉଠୁ?
ଭୁବନେଶ୍ୱର ତାହେଲେ ଯାଉଛ।
ଉଁ ଭୁବନେଶ୍ୱର ରୁ ଧର୍ମଗଡ଼ ହଉଛି ଛଅଶହ କିଲୋମିଟର ପାଖାପାଖି।
ଛଅ ଶହ କିଲୋମିଟର?
ହୁଁ।
କେତେ ଦିନ ଲାଗୁଛି ଯିବାକୁ?
ଏ ଗୋଟେ ଦିନ ଭିତରେ ଯାଇ ପହଞ୍ଚିଯାଉଛୁ। ଏଇଠୁ ଯଦି ରାତିରୁ ବାହାରିବୁ ତିନିଟା ରାତିରୁ ବାହାରିଲେ ତିନିଟା ହେଇକି ଦିଟା ରାତିରୁ ବାହାରିଲେ ସକାଳ ପାଇଲା ବେଳୁ ଯାଇକି ହାଜର ସେଠି। ସାତଟା ଆଠଟା ସାତଟା ଭିତରେ।
କଣ ଯାଇ ଖାଲି କରି ପୁଣି ସନ୍ଧ୍ୟା ବେଳକୁ ଲୋଡ ହବ।
ହଁ ନାଇଁ ସନ୍ଧ୍ୟା ବେଳୁ ନଁ ତା ବାସ ଲୋଡ ହବ ଯାଇକି।
ସେ ଗୋଟେ ଦିନ ଆଡ଼କୁ ଆସିବ।
ହଁ ହଁ। ସେଇଠି ଖାଲି ହବ ଯେ କ ଗୋଟେ ପାର୍ଟିରେ ଆମକୁ ଦେବେ କି?
ଚାରିଟା ପାଟି।
ପାଞ୍ଚଟା ଛଅଟା ପାଟିରୁ ମାଲ। ତ ସବୁ ଦୋକାନରେ ଆମେ ଯଦି ସବୁ ଦୋକାନ ପାଞ୍ଚ ମିନିଟ୍ ଦି ମିନିଟ୍ ନାଖେ ଦେଇ ଦେଇ ଯିବୁ ତ ଅଟୋମେଟିକ ଆମକୁ ଲାଗିଯିବ ଦିନ ସାରା।
ହୁଁ ତାପରେଠୁ ଏଇ ଦିନ ରାତିରେ ସେଠି ଗାଡିରେ ଶୋଇକି କୁଆଡେ ଯଦି ଭଡା ମିଳିଲା ମିିଳିଲ ତା ପର ଦିନ ହଉ ନା
ନାଇଁ ଆମେ ରାତିରେ ଅପେକ୍ଷା କରୁ ଆରାମ ସେ ଟାଙ୍କିରେ ଖାଇଦି ଶୋଇବୁ।
କିଏ ଭଡା ଦଉଛି ନା କେମିତି କଣ ସେପଟୁ ଭଡା ମିଳୁଛି ଚିହ୍ନ ଥିବ କାହାକୁ ଏପଟେ।
ନାଇଁ ସେପଟେ ଆମେ ଚିହ୍ନା ଯେ ଯିଏ ପ୍ରଥମରୁ ମାନେ ଯାଇସିନି ହେଲା କି।
ହଁ।
ତାଙ୍କ ମାନଙ୍କ ସାଥିରେ ଆମେ କଣ୍ଟକ୍ଟ ବଳୁ ନାଇଁ ଆଉ କିଏ କାହା ନମ୍ବର ଅଛି କୁହ କଥା ହବା ଆଉ ଭଡା ଦେବେ। ସେଇଠୁ ସେମାନେ ଭଡା ଦେଲେ। ସେ ନମ୍ବର ଦେବେ ଆମ କଥା ହବୁ। ନାଇଁ ଆଜ୍ଞା କଣ ଭଡା ଅଛି କି? ନା ହଁ ହଁ ଏଇଠୁ ଭୁବନେଶ୍ଵର କି କଟକ ପାଇଁ କଣ ଅଛି ଭଡ଼ା? ସେ ଦେଲେ ହେଡୁ ସେ କହିବେ ଏତିକି ପଇସା ଦେ ଦବୁ ଛଅ ହଜାର କି ପାଞ୍ଚ ହଜାର କି ସାତ ହଜାର। ତମକୁ ଯଦି ପୋଷେଇଲା ହଁ ଠିକ ଅଛି ଗାଡି ଲୋଡ କରିବ ବାସ୍ ନେଇକି ଆସିବ।
ଛଅ ହଜାର ଟଙ୍କା ଯଦି ତୁଟେଇଲା ତା ଚାରି ହଜାର ଟଙ୍କା ତେଲ ପଡିଯିବ।
ହଁ ଚାରି ହଜାର ଟଙ୍କା ତ ତେଲ ପଡୁଚି।
ଆଉ ଦିଇ ହଜାର ଟଙ୍କା ଲାଭ ପାଇବ ଆଉ।
ହଁ ସେଇପଟୁ ଆସିବାଟା କେବଳ ହଉଛି ଦି ହଜାର।
ଖାଲି ତେଲ ପଇସା କାହିଁକି ଖାଲିରେ ଆସିବେ ଲୋଡ୍ କରିଦେଇକି ଆସ ଭାରି ଆଉ।
ହଁ ବାସ୍ ବାସ୍ ଖାଲି ଖାଲି କାହିଁ ଆସିବା ବରଂ ତେଲ ପଇସା ଟା ବି ଉଠିଯାଉ।
ହଉ ଏଇଥିପାଇଁ ପଳେଇ ଆସ ଆଉ। ନହେଲେ କେମିତି ହବ ନହେଲେ ଭଡା ନ କଲେ ପଇସା କୁଆଡୁ ଆସିବ।
ସେଇ କଥା।
ଭଡା ଆସିବାକୁ ପଡିବ। ଆଉ ଖାଲିରେ ଗାଡି ଯଦି ଆଣିବା ତମର ତ ଲସ୍ ହବ ନା ଚାରି ହଜାର ହେଇ ଚାରି ହଜାର ତ ବଞ୍ଚିଲେ ବି ଲାଭ ଅଛି।
ନିହାତି। ଆମେ ସେଇଥିପାଇଁ ପ୍ରାୟ ଏପଟୁ ଆମେ ଗଲା ବେଳେ ମଧେ ବି ହେଲା କି ଆମେ ଯେତେବେଳେ ଏଠୁ ବାହାରିବୁ ଆମେ ସେତେବେଳେ ଆଗ କଣ୍ଟାକ୍ଟ କରିଦବୁ। ଯେ ଆଜ୍ଞା ଆଉ ଗାଡି ଏତିକି ତାରିଖରେ ଆମେ ଯାଉଚୁ ଆଉ ସେପଟୁ କଣ ମାଲ ଅଛି। ବଲାଙ୍ଗୀର ପଟୁ ହଉ କି ସେ ସେପଟୁ ଭବାନୀପାଟନା ପଟୁ ଆମେ ସିଏ କହିବେ ନାଇଁ ହଉ ଠିକ ଅଛି ଆସ ଅଛି ହଁ। ପନିପରିବା ନଚେତ ଆମର ଆସୁଚି ପ୍ଲାଇ ଆସୁଚି ପ୍ଲାଇ କବାଟ ଆସୁଚି। ଆଉ ଆମର ଆ ଯି ଯୋଉଟା ଆମର ଏଟା କଣ କହୁଛନ୍ତି ବିୟର ବୋତଲ ହେରିକା ସେଇଟା ବି ଆସୁଚି ଖୋର୍ଦ୍ଧା।
ଖାଲି ବୋତଲ ରା।
ହଁ ଖାଲି ବୋତଲ ଗୁରାକ ଆସୁଚି।
ଓହୋ ଆଉ ତମେ ମାସ ଜାଗାରେ କେତେଟା ଭଡା କରୁଚ ତଥାପି?
ମାସ ଜାକରେ ମାକ୍ସିମମ୍ ହଉଛି ସାତଟା ଆଠଟା ହଉଚି ହାଏଷ୍ଟ।
ମାତ୍ର ଦଶଟା ମିନିମମ୍ ଭଡା ହଉଛି ମାସ ଟା ଜାକରେ।
ଗୋଟେ ମାସରେ ଗୋଟେ ଗାଡି ଆରାମସେ ଦଶଟି ଭଡା କରିବ।ଆଉ ଅଧିକ ଭଡା କରିପାରିବନି ସେ।
ଦଶଟି ଭଡା କଲେ ତ ମାସ କୁ ଚାଳିଶ ହଜାର ହେଲେ ଗାଡି କିସ୍ତି ଫିସ୍ତି ଯାଇକି ଟଙ୍କା ଦଶ ପନ୍ଦର ହଜାର ଯାହା ବଞ୍ଚୁଥିବ ଆଉ।
ହଁ ଦଶ ପନ୍ଦର ହଜାର କୋଡିଏ ହଜାର ଭିତରେ।
ଗାଡି କିସ୍ତି ଫିସ୍ତି ସୁଜିଗଲେ ଯାହା ପଇସା ଟିକେ ବଞ୍ଚିବ ଆଉ।
ହଁ କିସ୍ତି ସଇଲା ପରେ ଗାଡି ଚାଳିଶ ପଚାଶ ହଜାର ପ୍ରତି ମାସରେ ତମକୁ ଦେଖିବ। । ତ ସେତେବେଳକୁ କିସ୍ତି ସଇଲା ବେଳକୁ ଗାଡି ତାପରେ ମେଣ୍ଟେନାନ୍ସ ଦେଖେଇବା ଷ୍ଟାର୍ଟ କରିଦବ। ଆଉ ଯୋଉ ପଇସା ତମେ ଚାଳିଶ ହଜାର କି ପଚାଶ ହଜାର ରଖ ରଖିବ ବୋଲି ଭାବିଥିବ ଇନଭେଷ୍ଟ କରିବ ରଖିବ ବୋଲି ସେଭ୍ କରିବ ବୋଲି
ହଁ।
ଆଉ ସିଏ ବି କେତେବେଳେ ହବ ଆଉ। ସେ ତ ଇଆଡେ ଖର୍ଚ୍ଚ ରେ ଚାଲିବ।
ହଁ ହଁ ହେଇଟା ବି ସତ କଥା ଆଉ।
ଯୁଆଡୁ ଗଲ ତମେ ମଲ ଉପାୟ ହିନ।
ଆ ଆଉ ଖାଇଆ ପିଇଆ ସଇଲାଣି।
ହଁ ଖାଇବା ସଇଲାଣି।
ଗାଧୁଆ ପାଧୁଆ?
ହଁ ଖାଇକି ତ ବସଥିଲି ଆଉ ଗାଧେଇବି ଆଉ।
ଓ ହଉ ଆଉ ସବୁ ଭଲ ଅଛି ଦେହ ପା?
ହଁ ଦେହ ପା ଭଲ ଅଛି, ଏବେ ଗାଡି ଯିବ ଆଉ ଗୋଟେ ଜାଗା।
ଭଡା?
ହୁଁ ଭଡା ଅଛି ଭଡା ଆଭେଲେବୁଲ। ଖଟି ପାଇଲେ ହେଲା ବାସ୍।
ହଉ ହଉ ତାହେଲେ ରଖୁଚି ମୁଁ ତମକୁ ଆଉ ଟିକେ ପରେ କଲ୍ କରୁଚି, ଯାଉଚି ଟିକେ ଗାଧା ଗାଧି କରିବି।
ହଉ ଠିକ ଅଛି।
ହଉ।